ହ୍ୟାଲୋ ଦିଦି ଶୁଭୁଚି?
ଓ ହଁ କୁହ?
ହଁ।
କୁହ?
ଆଉ କଣ କାମ କରୁଥିଲ ବୋଧେ?
ନାଇଁ ମୁଁ ବସିଥିଲି ଆଉ। ଏ ଲାଇନ୍ ପଳେଇ କରେଣ୍ଟ। ହଁ ହଁ। କରେଣ୍ଟ ପଳେଇଛି ବସିଚି ଆଉ।
ଆଉ ଚାରିଟା ବେଳକୁ ସବୁ କାମ ବାସନ ମଜା ମଜି ଶଇଲାଣି।
ହୋଉ ସେଇଡା ମୋର ଗୋଟେରେ ସରିଲାଣି। ମାଜିଦେଇଚି ନେଇ ଖାଇ ସ ମାଜିଦଉଚୁ।
ଭଲ ଚାରିଟା ବେଳେ ଟିକେ ନା ବର୍ଷା ବର୍ଷା ହେଇନାଇଁ ସେ ମୁଙ୍ଗ ରଖିଛି।
ନାଇଁ ବର୍ଷା ହେଲାଣି ଜୋରେ।
ଯା ହୋଉ।
ପବନ ହଉଥିଲା ଭାବ ବର୍ଷା ଟା ହେଲା।
ବର୍ଷା ଯୁଆଡା ହଉଛି ସେ ସବୁ ଭାଗ୍ୟବାନ।
ହୁଏନି ହେଇ ନଥିଲା କାଲି ହେଇନଥିଲା ଆଜି ହେଲା ଯେ ଏଠି ଲାଇନ୍ ଟା ପଳେଇଚି। ଗରମ ଲାଗୁଛି।
ଆମ ଆଡେ ତ ହଉନି।
ଓ ହୋ ଘଣ୍ଟାଟେ ହେଇଯିବ ଯଦି ଥଣ୍ଡା ଲାଗିବ ଟିକେ।
ଦିଦି ତୁମ ଘର କୁଆଡେ?
କଣ କହିଲ?
ମାନେ ଘର ଟା ତୁମର କୁଆଡେ?
ଭୁବନେଶ୍ୱରରେ ବା।
ଓ ଭୁବନେଶ୍ୱର ଆଡେ ତାହେଲେ ବର୍ଷା ହଉଛି?
ହଁ- ହଁ ଭୁବନେଶ୍ଵର ଆଡେ ହେଲେ କଣ ହେଲା ଗୋଟେ ଜାଗାରେ ହେଲେ ଗୋଟେ ଜାଗାରେ ହଉନି ଭୁବନେଶ୍ୱରରେ।
ହୁଁ ନାଁ ବର୍ଷା ତ ଏଇଠି ହଉଥିବ ଆଉ ପାଞ୍ଚଶହ ମିଟର ଦୂରରେ ହଉନ
ସେଇଆ ବା। ଗୋଟେ ଜାଗା କାଲି ତ ଆମ ଘର ଆଡେ ଜୋରେ ହେଇଛି ବର୍ଷା। ହୁଁ ମାନେ ଘର ଆଡେ କିଛି ବର୍ଷା ନାହିଁ।
ବର୍ଷା ଟା ହେଲା ଯେ ଭଲ ଲାଗୁନି।
ହୁଁ।
ଆଉ ଝିଅ ମାନେ ପେଟେଇଲାଣି ନା?
ସିଏ ମାନେ ଧରିକି ଚାଲୁ, ମାନେ ହାତ ଛାଡ଼ିକି ଟିକେ ଟିକେ ଚାଲୁଛି।
ସେଇଆ ମୋର ଗୋଟେ ଭାଉଜଙ୍କ ମୋର ଗୋଟେ ଭାଉଜଙ୍କ ପୁଅ ସିଏ ମାନେ ବର୍ଷେ ଦି ବର୍ଷ ପରେ ଯାଇକି ମାନେ ଠିକ୍ ରେ ଠିଆ ହେଲା। ମାନେ ଟିକେ ଲେ, ହଁ ମାନେ ଟିକେ ଗୋଟେ ଗୋଟେ ଛୁଆ ମାନେ ଲେଟ ରେ ଟିକେ ଇଏ ହୁଅନ୍ତିନି।
ମାନେ କିଛି ପ୍ରୋବ୍ଲେମ ନଥିଲା ନା?
କିଛି ପ୍ରୋବଲେମ୍ ନାହିଁ, କିନ୍ତୁ ଡକ୍ଟର କହିଲେ ହୁଏ ସେମିତି ଗୋଟେ ଗୋଟେ ଛୁଆ ସେମିତି ମାନେ ଚାଲନ୍ତି। ଠିଆ ହେଇକି ଗୋଟେ ଗୋଟେ ଗୋଟେ ଚାଲନ୍ତି, ଏପର୍ଯ୍ୟନ୍ତ ତା ଠିକ୍ ସେ ତା ପାଟି ଫିଟି ନାହିଁ। ମାନେ ତିନି ବର୍ଷ ହେଇତେ ବସିଲାଣି, ମାନେ କହୁଛି ବାପା ମାମା କହୁଛି କିନ୍ତୁ କହିପାରୁନେ ନର୍ମାଲ ଯେମିତି ଛୁଆ କୁହନ୍ତି ତିନି ବର୍ଷରେ ପୁରା।
ଓ ହୋ ଏବେ ଚାଲୁଛନ୍ତି ନା ନାଇଁ ଭଲ ସେ?
ହଁ ଏବେ
ମୋ ଝିଅର ବା ମାନେ କଣ କହିଲୁ ଜନ୍ମ ହେଲା ପରେ କାନ୍ଦିିନଥିଲା।
ହୁଁ।
ସେ ଆଇ ସି ୟୁ ରେ ଥିଲା ଏନ୍ ଆଇ ସି ୟୁ ରେ ଥିଲା। ତାର ଟିକେ ଡିଲେ ପ୍ରୋବ୍ଲେମ ଅଛି, ମାନେ ଯ ଟିକେ ଡିଲେ ହବ ତ ସେଥିପାଇଁ ତାର ଚାଲିବା ଟା। ଏବେ ଚାଲୁଛି ଧରିକି ଚାଲୁଛି ଆଉ ହା ତ ଛାଡିକି ବି ଟିକେ ଟିକେ ଚାଲିଲାଣି।
ମାନେ କଣ ସିଜେରିୟାନ୍ ହେଇଥିଲା କି?
ନାଇଁ ନର୍ମାଲ ହେଇଥିଲା ମୋର। ନର୍ମଲ ହେଇଥିଲା ଯେ, ପୁଣି ବହୁତ ପ୍ରୋବ୍ଲେମ ହେଇଥିଲା।
ଓ ହୋ।
ସେମିତି ସବୁବେଳେ ହୁଁ।
ଆଉ ଗୋଟ ଗୋଟେ ଛୁଆ ଅଛନ୍ତି ବହୁତ ଜଲଦି କଥା କହିବେ, ବହୁତ ଜଲଦି ଚାଲିବେ, ଗୋଟେ ଗୋଟେ ଛୁଆ ଲେଟ୍ ରେ।
ଇଏ ବି ସେ ଖାଲି କଥା ମାନେ ଉଁ, ବାବା, ମ-ମାମା ମାନେ ବାବା ବାବା ଖାଲି ଡା କୁଛି, ଆଉ କିଛି କଥା କହିନି, ତାଙ୍କ କୋଉଠ ଦେଖଉଛ ନା ଦେଖଉନାହାନ୍ତି ମାନେ କଥା କହିବା ପାଇଁ?
ଛେନା ଗଲା ଦେଖା ହେଲା ତାକୁ ସବୁ କହିଲେ ଏଟା ମାନେ ମାନେ ଗୁଙ୍ଗା ହବକି କଥା କହୁନି? ଡକ୍ଟର୍ ଦେଖିଲା ପରେ ସେ କହିଲେ ନା ନା ସେ କଥା କହିବ। ଟିକେ ଉଁ, ଛୋଟ ଛୁଆ ନା ଟିକେ ଭିଟାମିନ ଫିଟାମିନ ସଟ୍ ରହୁଛି, ଖାଇଲେ ସେ ଟିକେ ଲେଟ୍ ରେ ହବ। ପା କଥା କହିବ।
ମୋବାଇଲ୍ ଦେଖାଇବନି ଜମା।
ମୋବାଇଲ୍ ନ ଦେଖିଲେ ଖାଉନାହିଁ।
ସେଇଟା ସେଇ
ବେଶୀ ଏଇ ଯୋଉ ଜେଜେମା, ଜେଜେବାପା ମାନେ ଅଛନ୍ତି ସେଠି ଅଧିକ ଗେହ୍ଲା ଟିକେ ମୋ ନାତି କାନ୍ଦିବ ବାସ୍ ମୋବାଇଲ୍ ଧରେଇଦେବେ।
ନାଇଁ ଏବେ ମୋ ଝିଅକୁ ମୋବାଇଲ୍ ଦେଖୁନି, ଏବେ ଟିକେ ଟିକେ ଖାଲି ଜସ୍ ଦେଖୁଚି। ଜମା ତାକୁ ଡାକ୍ତର ଦେଖିବାକୁ ମନା କରିଥିଲା ମୋବାଇଲ୍।
ହୁଁ।
ପୁରା ମନା ତାକୁ ମାନେ ତାର ସବୁ ଡିଲେ ପାଇଁ କହୁଥିଲା ତ ମାନେ ନର୍ମାଲ୍ ଅଛି ସେ। ଗୋଟେ ଗୋଟେ ଛୁଆଙ୍କର ନଥାଏ କି ଟିକେ ଲେଟ୍ ରେ ହୁଅନ୍ତି, ତାର ବି ସେମତି କହିଥିଲା।
ହ
ସେ ଖାଲି ବାବ ବାବା ହଉଛି ଆଉ କିଛି ନାହିଁ। ଚିଲଉଛି ଖାଲଟାରେ ଜୋରେ।
ଛୁଆ ଚିଲେଇକି ଯେତେ ଖେଳିବେ ଭଲ। ତାଙ୍କ ଫ୍ରି ହେ
ହଁ ଆମ ଘରକୁ ଗଲା ମାନେ ମୋ ଦାଦାଙ୍କ ପୁଅ ଛୋଟ ଛୋଟ ତାଙ୍କ ସହିତ ଖେଳିବ ଏଇଠିକି ଆସ ପିଲାମାନେ ଶାଶୁ ଘର ବେଶୀ ଛୁଆ ନାହାନ୍ତି ନା।
ହଁ ଭୁବନେଶ୍ୱର କୋଉଠି ମାନେ ଗାଁ ରେ ରହୁଛନ୍ତି ନା ନା ମାନେ ଏମିତି ଘର ଭଡା ନେଇ?
ଟାଉନ୍ ରେ, ନାଇଁ ନାଇଁ ଘର ନିଜର। ଠି, ନିଜ ଘର ଅଛି।
ଗାଁରେ ଟିକେ ବେଶୀ ଛୁଆ, ଟାଉନ୍ ଏରିଆରେ ଟିକେ ଛୁଆ ମିଳନ୍ତିନି ଖେଳିତେ।
ସେଇଆ ବ ସେଇଆ ଟୋଟାଲି ଚଳିହଉନି। ଛୁଆ ଛୁଆ ହେଲେ କଥା କହିବ କ ଖେଳିବ କଣ କରିବ। ହୁଁ, ଛୁଆ ହେଲେ ଭାରି ଖୁସି ହେଇଯାଉଛି ସିଏ, ନହେଲେ ଖ- ଏମ୍ ଚୁପ୍ ଚାପ୍ ରହିବ, ଆମର ଭଡା ଅଛନ୍ତି ତ ତାଙ୍କ ସହିତ ତାଙ୍କ ଝିଅ ସହିତ ସେ ଖେଳି ହବ।
ହଁ ସେ ତ ତାଙ୍କ କାଟାଗୋରି ଛୁଆ ଟିକେ ଖୋଜନ୍ତି, ଇଏ ସିଏ।
ହଁ କିନ୍ତୁ ଆମ ଇ ଇଏ ସେଥିପାଇଁ ତା କାଟାଗୋରି ର ଛୁଆ ସହିତ ମିଶୁନି ଏବେ ବଡ ମାନଙ୍କ ସହିତ ମିଶୁଛି।
ଭଲ ଛୁଆ ମିଶିକି ଖେଳିବୁ
ଓ,
ଏ ମାନେ କଣ, ଖାଇଲାନି ନା କିଛି ମାନଙ୍କୁ ରାନ୍ଧିକି ଦଉଛନ୍ତି ନା କିଛି ଖାଇତେ ନା ସେଲାକ୍ସ।
ଆଉ ଖାଉଥିଲା ଭାତ, ଭାତ ଖାଉଥିଲା ମଝିରେ ଏବେ ଆଉ ଖାଉନି। ଖାଲି ସିଝେଇକି ପରିବା, ଡାଲି ପରିବା ଦେଇକି ସିଝେଇକି
ଓ ହଁ, ସେ ଯେଇଟା ଚକୁଡିକି ଦଉଥିବେ ଆଉ।
ଏବେ ଦବା କଥା ନୁହଁ ସେମିତି, ସେ ଖାଉନି ବଳ ପାଉନି ଜମା ତାର।
ମ ଦୋଉଛି ଧରିକି, ଏବେ ଚକଡିକି ଦବା କଥା ନ ନୁହଁ, ଖାଲିଗୋଟା ଭାତ, ଭାତ ଖାଇବା କଥା।
ମୁଁ ତ ସାତ ମାସରୁ ଖାଇଛି। ହେଉଥିବ ଯୋଉ ଖିଚୁଡି
ଏଇ ବିଷ ତାକୁ ମାରୁ ସିଝାଖାଇଲାଣିି।
ସାତମାସରେ ମୁଁ ମୋବୋଉ ମତେ ଛାଡିଦେଇ ପଳେଇଥିଲା ନା ମାମୁ ଘରକୁ? ମୋ ସାନ ଭଉଣୀ ହବାର ଥିଲା। ସା ପୁରା ପୁରି କ୍ଷୀର ଛାଡିଛି, ସାତ ମାସରୁ ମୋର ହରଲିକସ୍ ମୋର ସବୁ ଚାଲିଛି ସାତମାସରୁ
ଓହୋ ତମେ ଆମେ ଆମଠୁ ସାନ।
ଆଜ୍ଞା
ତମ ଭଉଣୀ, ତମଠୁ କେତେ ସାନ କି ବର୍ଷେ ଦେଢ ବର୍ଷ ସାନ। ହଁ ଓହୋ
ଆଗରୁ ଏତେ ମାନେ ନଥିଲା ନା, ଆଗରୁ ବାଲି ହେରିକା ଖାଇବାକୁ ଦିଅନ୍ତି। ଏବେ ସିନା ଟିକେ କଣ ହେଲାରୁ ମେଡିକାଲ ଯିବା।
ସେ ଯେତେ ବାଲିରେ ମାଟିରେ ଖେଳିବେ ଏତେ ଭଲ ଆଉ
ଆଗରୁ ଯୋଉ ବାଲି ଆଣିକି ରାନ୍ଧିକି ଦିଅନ୍ତି, ସେଇ ଆକୁ ତାକୁ ରାନ୍ଧିକି ଦିଅନ୍ତି ଖାଇବାକୁ
ହଁ ଯେତେ ବାହାରେ ବାହା ବାହାରେ ଖେଳିିବ ଛୁଆ ସେତେଭଲ, ଆଜିକାଲି କୋଉ ବାହାରେ ଖେଳି ପାରୁଛନ୍ତି। ଥିଲା
ହଁ ଗୋଡ଼ ହାତ। ତାପରେ ତାଙ୍କୁ ବି ମାନେ, କାଟେନି ତାଙ୍କ ଗୋଡ ହାତ ସେଯେତେ ଆଣ୍ଠେଇବେ ତାଙ୍କ ଗୋଡ ହାତ କାଟେନି।
ହୁଁ ହୁଁ
ଆମେ ଟିକେ ଆଣ୍ଠେଇ ଆଣ୍ଠେଇ ପଳେଇଲେ ଆମ ଗୋଡ ହାତ କାଟିବତାଙ୍କର କିଛି ହୁଏନି।
ହୁଁ ବ ଖାଲି ଗୁରୁଣ୍ଡଉଛି। ଦପଡ ପୁରା ଗୁରୁଣ୍ଡିବ।
ଏବେ ଟିକେଟିକେ ଠିଆହବ। ତାପରେ ଟିକେଟିକେ ଷ୍ଟ୍ରଙ୍ଗହେଲେ ପାଦ, ଆସ୍ତେ ଆସ୍ତେ ପାଦ ପ ଚାଲିବ ଆଉ।
ଆଉ ରଖେଇବନି କିଛି ଜିନିଷ ତଳେ।
ଚାଲିଲା ମାନେ ଆଉ ସମ୍ଭାଳିହବନି। ଆଉ ଯୋଉ ଯୋଉ ଟିକ ଫ୍ରି ବି ପାଉ ନା ସେ ଟିକକୁ ବି
ବାସନ ଯୋଉଠି ରଖା ହଉଛି, ସେଠିଆ ହେଲା ମାନେ ତା ହାତ ଠିକ ପାଉଛି। ସବୁ ଆଣିକି ତଳ ଗଦେଇ ଦଉଛି।
ଆଉ ଟିକେ ଚାଲିଲା ମାନେ ଆଉ ଫ୍ରି ହେବ୍ ହେଇପାରିବେନି। ତାପ ସହିତଦି ଆମେ କେବଳ। କେବଳ ସେ ଶୋଇଲା ଟାଇମରେ ଫ୍ରି ହେବେ ନ ନାଇଁ ଶୋଇ
ଟୋକା ଏଠି ଶୋଇଛି ବୋଲି ଟିକେ କଥା ହେହବ ନହେଲେ ଜମା ନାଇ।
ତାଙ୍କ ଆଡୁ ଧ୍ୟାନ ନଦଲେ ସାଙ୍ଗେ ସାଙ୍ଗେ ଆସିବେ।
ହଁ ହୁଁ
ଆପଣ ଝିଅ ନା କଣ ଦେଇଛନ୍ତି?
ତ ନା ଆରାଧ୍ୟା।
ହୁଁ ମୁଁ ଭାଇଙ୍କର ଗୋଟେ ଝିଅ ତା ତା ନାଁ ବି ଆରାଧ୍ୟା।
ହୁଁ ହୁଁ ମୁଁ ମାନେ ତଥିଲା ମେଡିକାଲରେ ଦେଖିଲ ଗୋଟେ ବ୍ରାହ୍ମଣ ତାନ ଦେଖଛନ୍ତି ତା ନାଁ ଆରାଧ୍ୟ ଦବୁ। ଦେହ ଖରାପ। ଥିଲା ତ ହୁଁ କହିଲା ରାଧା ଦେମା ବୋଲି କହିଲି ତାଞ୍ଚ ଆଡ
ଭଲ ନାଁ ଆଜ୍ଞା ଏବେ ତ ପ୍ରାୟ ଯୋଉମାନେ ସବୁ ମ୍ୟାରେଜ କରୁଛନ୍ତି ନିଜ ଇଚ୍ଛାର ସେମାନେ ସବୁ ତାଙ୍କ ନାଁ ର ସବୁ ମ୍ୟାଚିଂ କରିକି ମାନେ ତାଙ୍କ ନାଁ ର ଗୋଟେ ୟୁନିକ୍ ନାଁ ଟେ ବାହାର କରିକି ଏବେ ସବୁଦେଲେଣି।
ହଉ।
ମୋ ସାଙ୍ଗ ମାନେ ତ ସବୁ ଯୋଉ ବାହା ହେଇଛନ୍ତି ତାଙ୍କ ନାଁ ସବୁଁ ୟୁନିକ ନାଁ ସବୁ ବାହାର କରିକି କରୁଛନ୍ତି।
ହଁ। ହୁଁ ହୁଁ। ଓ ହୋ ଆଉ କଣ କୁହ।
ଆଉ ବର୍ଷା ହ ମାନେ ଛାଡିଗଲାଣି ନା ହଉଛି।
ନାଇଁ ପକଉଛି ଆଜି ଟିକିଏ ପକେଇଲା ବହୁତ ବହୁତ ଦିନ ପରେ ଆଜି ପକେଇଲା ଏ ଟି
ଏବେ ଥଣ୍ଡା ଲାଗିବ କିଛି ସମୟ ପରେ ଥଣ୍ଡା ଲା
କାଲିତ ଲାଇନି ଯାଇଥିଲା ଯେ ଆସିଲା ତିନି ଘଣ୍ଟା ପରେ। ଆଜି କେତେବେଳେ ଆସିବ କେଜାଣି।
ଫଳି ଯଦି ପବନ ଏଥର ହେଇନଥିବ ତାହେଲେ ପଳେଇ ଆସିବ ଆଉ ଯଦି ତାର ଫାର ପୁଣି ଛିଡିଥିବ ତାହେଲେ।
ପବନ ହଉଛି ପବନ ହଉଚି ଲାଇନ ପଳେଇଛିିବି ହେଥିପାଇଁ।
ଇନ୍ଭୋର୍ଟର ଗୋଟେ ନେଇକି ଆସ।
ହୁଁ ହୁଁ ଇନ ହଁ ହଁ ଇନଭୋର୍ଟର ଗୋଟେ ଖାଲି ଦରକାରେ। ଏ ଗରମକୁ ଭାରି ଛଟ ପଟ ହଉଛି ଏଠି ଗଡିବ ବୋଲି।
ହଁ ଉଠିଆ ଟାଇମ୍ ହେଇଗଲାଣି ନା ଛୁଆ ଶୋଇଥିବେ ମାନେ ଶୋଇ ସାଢେ ଚାରି ପାଞ୍ଚ ଭିତରେ ଉଠିଯିବେ।
ଶୋଇପଡ ହଁ। ସେ ଶୋଇପଡ଼ିଲେ ମୁଁ ଶୋଇପଡେ ମୁଁ ଆଜି ଆଉ ଶୋଇନି।
ହୁଁ
ହୁଁ ହୁ। ଆଉ।
ହଉ ଦି ଦିନ କାଟିକି ହଁ ଆଉଥରେ କର।